ର ଶୁଣ କେମିତି ଅଛନ୍ତି ଆପଣ?
ଭଲ ଶୁଭ ସକାଳ।
ଜୟ ଜଗନାଥ।
ଜୟ ଶ୍ରୀ ଜଗନ୍ନାଥ।
ଏ ମନ କଣ ହଁ କୁହନ୍ତୁ।
ସକାଳୁ ଜଳଖିଆ କଣ ହେଇଥିଲା?
ନାଇଁ କ ନା କିଛି ଖାଇନି ଖାଇନି ଆଉ।
ଓହୋ।
ଆପଣ
ହଁ ହଁ ଚା ଟିକେ ଖାଲି ପିଇଥିଲୁ ଆଉ।
ତାହେଲେ ଆପଣଙ୍କୁ ଚା ବୋହୁତ ପସନ୍ଦ?
ହଁ ସକାଳୁ ଟିକେ ପିଇଦବା କଥା ଆଉ। ଚା ବିସ୍କୁଟ ଖାଇଦେଲେ ଆଉ ଗାଧେଇକି ପଖାଳ ବା ଆଉ।
ହଁ ସେଇଟା ତ ସତଥ ଓଡ଼ିଆ ମାନେ ପଖାଳ।
ତମେ କଣ ପାଇଁ ଖାଇନଥିଲ?
ହଁ ମୁଁ ଏବେ ସାଙ୍ଗ ସାଙ୍ଗ ଜଷ୍ଟ୍ ଉଠିଲି।
ଗଧ
ଏତେ ଶୀଘର ଉଠିଲେ ଭଲ କି ଦେହ ପାଇଁ। ଦେହ ଭଲ ରହିବନି, ଏତେ ଜଲ୍ଦି ଶିକିରି ଉଠିଲେ।
ନ ଏମିତି ଆଉ।
ରାତି ଅନ ରାତି ଅନିଦ୍ରା ରହୁଚ ନାଁ।
ହଁ ଟିକେ ପଢା ପଢି ରହୁଛି ଆଉ।
ଆଉ ପାଠ ପଢା ରାନ ପର୍ନ୍ତ ବେଶୀ ପାଠ ପଢିଲା ଲାଭ କିଛି ନାହିଁ। ବେଶୀ ସମୟ ପାଠ ପଢିବା ପାଇଁ ଗୋଟେ ମୂଳ ମନ୍ତ୍ର ହେଲା ଆଉ ଦଶ ଘଣ୍ଟା ପଢି ଆସିବ ଘଣ୍ଟ ପଢି ଆସିବ ସମାନ। ସେଥିପାଇଁ ସକାଳୁ ଭୋର ଉଠି ଯୋଗ କର। ପ୍ରାଣାୟାମ କର। ଧ୍ୟାନ କର ଈଶ୍ୱରଙ୍କୁ। ଏକାଗ୍ରତା ଆଣ ଏକାଗ୍ରତା ଆଣିଲେ ପାଟ ଘଣ୍ଟାରେ ଦଶ ଘଣ୍ଟାରେ ପାଠ ପଢିବ ଯ ଘଣ୍ଟାରେ ପାଠ ପଢିବ ସେ ସମାନ ହେଇଯିବ।
ହଁ ସେଇଟା ତ ସତ କହିଲେ ଆପଣ।
ଦେଖ ଯଦି ନହେ ମତେ କହିବ। ତାର ଚେଷ୍ଟା କରି ଦେଖ।
ଆଜ୍ଞା।
ହ ଆ କାଲି ରାତିରେ କଣ ଖାଇଥିଲ?
ରୁଟି ଆଉ ଝସୁ ପର ଆଉ ଏହି ତରକାରୀ ପର ମାନେ ପଥା
କି ତମେ କରିଥିଲ ନା ମାମା
ମାମା।
ତମକୁ ଆସିନି ନା
ନାଁ।
ହୁଁ ହୁଁ। ଆଉ ଆଜି କୁଆଡେ ବୁଲାବୁଲି ପାଇଁ ଅଛି ଯୋଜନା ନା ନାହିଁ।
ନାଇଁ ବାହାରୁ ଯିବି ଚାରିଟା ପାଞ୍ଚଟା ବଡେ ଏବେ କିଛି ନାହିଁ।
ହଁ ସାଙ୍ଗମାନଙ୍କ ସହିତ ଟିକେ ବୁଲିବ ଆଉ
ହଁ। ସାମି।
ଆମର କିଛି ନାହିଁ ରାତିରେ ଉଟି ଉଟି ଆସିକି ବସିଛୁ ଆଉ। ଖାଇକିପ ଶୋଇୟା। ତାପରେ ଫେରେ ରାତି ଡିଟି ଅଛି ରାତିରେ ଯି ଡିଉଟି ଫ ଆଉ କର୍ମକ୍ଷେତ୍ରକୁଉ
ହଁ ସେଛଡ଼ା ସତା ଅଛ
ଜୀବନ ତ ଏଇଆ କର୍ମକ୍ଷେତ୍ର ଆଉ
ଆଜ୍ଞା।
ଗରମ ହଉଛି ନା ବର୍ଷ ଥଣ୍ଡା ଲାଗୁଛି ତମ ଆଡ଼େ?
ନା ଅଧିକ ବି ଗରମ ନାହିଁ କି ଅଧିକ ଥଣ୍ଡା ନାହିଁ ନର୍ମଲ ଟେମ୍ପରେଚର୍
ହଁ ହଁ ଆମ ଆଡେ କିନ୍ତୁ ଅଧିକ ଗରମ ଅଛି। ଆମର ଯିବ ଆଡ ସିଆଡେ
ହ କିି
ଆମେ ଯିବୁ ଯିବୁ ଆରେ ତମ ଆଡେ ବୁଲିକି ଆସିବୁ ହ ଯିବା ଆଉ କୋଉଦିନ ଗୋଟେ ଡାକ ଗୋଟେ କଣ ଗୋଟେ କରିକି ଡାକ ଆମେ ଯିବୁ ଆଉ
ଆଜ୍ଞା। ମତେ ବହୁତ ଖୁସି ଲାଗିବ ଆପଣ ଆସିଲେ ଘରକୁ
ଓହୋ ତ ତମ ଚା ବନେଇ ଆସିଛି ଆସିନି।
ହଁ ଚାହା ବନେଇ ଆସେ।
ଆଉ କିଛି ଆସିନି।
ହଁ ମାନେ ଭଜା ଭଜି କରିଦିଏ।
ହୁଁ ହୁଁ। ଚାରେ ହଳଦୀ ପଡେ ନା ପଡେନି।
ନାଁ ପଡ଼େନି।
ଲୁଣ
ପ ପଡ଼େନି।
ନାଲି ଚା ନାଲି ଚାରେ ପା ଲୁଣ ପଡେ।
ନା ତ
ହୁଁ ଟିକେ ପକାନ୍ତି ମାମା କୁ ପଚାରିବ।
ଚିନି ପଡେ ଟିକେ
ପଡେ ନା ପକେଇଲେ ହବନି।
ତମ ଉପରେ ତମ ଟେଷ୍ଟ ଉପରେ ଡିପେଣ୍ଡ କରୁଛି ତମେ ନାଇଁ ଲୁଣ ପକେଇଲେ ଭଲ ଲାଗିବ କି ନାହିଁ।
ଓହୋ ତ ନିଜ ଦୋଷ ଖସେଇ ଦେଇକି ଆମ ଆଡ଼େ ଠେଲିଦେଲ ନା?
ହୁଁ।
ଆଉ ଅଣତିରିଶ କାଲି ଗଲା ରୁକ୍ କୃଷ୍ଣ ରୁକ୍ମୀଣିଙ୍କ ବିବାହ।
ହଁ ଏଇଠି ତ କିଛି ହଉନି ସେମିତି। ହ ଜଣା ବିି ହଁ।
ପୁରୀରେ ସ୍ଵତନ୍ତ୍ର ନୀତି ତ ଅଛି ସେ ଦ୍ୱାପର ଯୁଗର ଲୀଳା କଳି ଯୁଗରେ କରୁଛନ୍ତି।
ଆ ଗୋଟେ ମିନିଟ୍ ରୁହନ୍ତୁ ମୁଁ ଟିକେ କ ମାନେ ପରେ କଲ କରିବି ଚଳିବ ଆପଣ
ଟିକେ ଆଉ କେତେ ଦି ଚାରି ମିନିଟ୍ ରହିଯାଉନ।
ଆକ୍ଚୁଆଲି ମ୍ୟାାମ କଲ୍ କରୁଛନ୍ତି ତ। ସୋନମ ମ୍ୟାମ୍ କ ହଁ ହଁ ଠିକ ଅଛି।
କଥା ହେଇଜା କିଛି ଅସୁବିଧା ନାହିଁ ହେଲା।
ଆଚ୍ଛା ଆଛା। ସିଏ ମେନ୍ ତ ସିଏ କଲ କଲା ସବୁ ଡର ଲାଗୁଛି।
ଡରୁଛ କଣ ପାଇଁ? ସେ ଭଲ ପିଲା।
ହଁ।
ଆ କଥା ଇଏ ହେଲେ କଣ କି ମ କହିଵି ପଛରେ।
ହଁ ହଁ ହଁ।
ତାରେ ଗଲା ଯା ଆଉ ଦ୍ୱାପର ଯୁଗ ଲୀଳା କଳିଯୁଗରେ ସେ କରୁଛନ୍ତି। ରୁକ୍ମଣିଙ୍କୁ ହରଣ କରିକି ନେଲେ କାଲି ବିବାହ ହେଲେ।
ହଁ।
ଆଜିକାଲି ଯୋଉଟା ଆମେ କହୁଛେ ଭଲ ପାଇ ଉଠେଇକି ନେଇଯିବା ସେ ସେଇଟା ଦ୍ୱାପର ଯୁଗରେ ସେଇଟା ସେ କରୁଥିଲେ ଆଉ
ହଁ ସେଇଟା ସତକଥା।
ତାଙ୍କଠୁ ଆମେ ଶିଖିଛେ କିନ୍ତୁ ସେ ଭଲ ଉଦ୍ଦେଶ୍ୟ କରୁଥିଲେ ଆମେ ଖରାପ ଉଦ୍ଦେଶ୍ୟରେ କରୁଛେ ଆଉ
ହଁ ମାନେ ଆମେ ଖରାପ ୱେରେ ନେଇ ଉଦ୍ଦେଶ୍ୟ ନେଇକି କରୁଛେ। ହ ଭଲ ଉଦ୍ଦେଶ୍ୟ ନେଇକି କରୁଛନ୍ତି ଆଉ
କରିଥିଲେ ଆଉ କଥା ହଉଛି। କିଛି ଫର ପାର୍ଥକ୍ୟ ବହୁତ ଅଛି ତାଙ୍କ ଆମ ଭରୁ ଅଶ ଦେବତା ଆମେ ସେଥିପାଇଁ ମାନବ।
ଆଜ୍ଞା।
ଆଉ ଅଣତିରିଶ ତାରିଖ ମହାପ୍ରଭୁଙ୍କ ଦେବସ୍ଥାନ ପୂର୍ଣ୍ଣିମା।
ଆପଣ ଯିବେ କି ପୁରୀ?
ନା ପୁରୀ ଯିବାର ନାହିଁ ଆମ ଗାଁରେ ହୋଉଛି।
ଅହଁ ଆପଣ କହିଥିଲେ ହଁ।
ଆମ ଗାଁରେ ହଉଛି ଆମ ଗାଁକୁ ଆପଣଙ୍କୁ ନିମନ୍ତ୍ରଣ ରହିଲା। ରବିବାର ରବିବାର ଦିନ ଆସିବ ସୋମବାର ଦିନ ଦର୍ଶନ କରି ମହାପ୍ରଭୁଙ୍କ ହାତୀ ବେଶ ଦର୍ଶନ କରି, ଯିବ ଆଉ କି ରହିବ ତମ ଇଚ୍ଛା। ଆଉ ରଥ ବି ଆମ ଆ ରଥ ବି ଆମ ତିଆରି ଚାଲିଛି।
ଆଜ୍ଞା।
ହ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
ରଥ ସରିଯିବ ଏଇ ଦଶ ତାରିଖ ଭିତରେ ସରିଯିବ ଚଉଦ ତାରିଖରେ ମହାପ୍ରଭୁ ଙ୍କର ନେତ୍ରୋତ୍ସବ ଜୁଲାଇ ଚଉଦରେ। ନେତ୍ରୋତ୍ସୋଗ ନବ ଯୋଗ ଦର୍ଶନ। ଆଉ ଦର୍ଶନ କରିବ ଆଉ ବଢିଆ ଲାଗିବ। ସେଥିରେ ବହୁତ ପୁଣ୍ୟ ଅଛି।
ଆପଣ କହୁଛନ୍ତି ତ ମୁଁ ନିଶ୍ଚିତ କରିବି।
କହିବାର ହଁ ଦର୍ଶନ କାହିଁକି ନା ସେ ଜ୍ୱରରୁ ଉଠିଥିବେ ରଙ୍ଗ ତାଙ୍କର ହେଇଥିବେ ନୂଆ ରଙ୍ଗ ହେଇଥିବେ। ତାପରେ ନୂତନ ବସ୍ତ୍ର ପରିଧାନ କରିଥିବେ। ଯେମିତି ଗୋଟେ ଛୁଆ ଜନମ ହେଲେ ଯେମତି ସୁନ୍ଦର ଦେଖାଯାଆନ୍ତି ଛୋଟ ଛୁଆ। ଇଏ ସେମିତି ସୁନ୍ଦର ଦେଖାହେବେ।
ଆପଣ ଏତେ କହିଲେଣି ତ ମୁଁ ନିଶ୍ଚିତ ଦେଖିବାକୁ ଯିବି ଆଉ।
ନିହାତି ଆସ ଆମ ଆମ ଗାଁ ଆଡେ ଆସ ବୁଲିକି ଯିବ ଆଉ।
ଆଜ୍ଞା।
ରଥଯାତ୍ରାକୁ ପୁରୀ ଯାଉଚ ନା ନାଇଁ।
ହଁ ସେଇ ଜଗନ୍ନାଥଙ୍କ ଡୋରି ଲାଗିଲେ ହିଁ ଯାଇ ହବ ନହେଲେ ଯାଇହବନି।
ଓ ହୁ।
ଡାକୁଚି ଯେ
ଯୋଜନା କିଛି ଅଛି ନା ଯିବାର ନା ନାହିଁ?
ରଥଯାତ୍ରାରେରେ ଯିବାକୁ ଇଛା ହୁଏ। କିନ୍ତୁ ଜଗନ୍ନାଥଙ୍କୁ ଡାକୁଛି ଯେ ହଁ ପ୍ରଭୁ ଏଇଥରକୁବି ଡାକ ମତେ ରଥଯାତ୍ରାକୁ।
ତାଙ୍କର ଦେଖି ତାଙ୍କର ଯେ ଯେତେବେଳେ ତମ ଦେଖିବା ମନ ହବ ସେ ସେତେବେଳେ ଡାକି ଦେବେ ତମ ଘରେ ବସିଥିବ ବି ସେ ଡାକିଦେବେ। ତାଙ୍କର ଯେତେବେଳେ ମନ ହବ।
ଆଉ ତାଙ୍କର ଯଦି ତାଙ୍କ ତାଙ୍କର ଯଦି ମନ ନଥିବ ତମେ ଯାଇଥିବ ପୁରୀ ମଧ୍ୟ ତମେ ଫେରିକି ଆସିବ ତମେ ଦର୍ଶନ କରିପାରିବନି ମନୁଆ ଠାକୁର ବା ସିଏ।
ହଁ। ସେଇଟା ମୁଁ ବି ମାନେ ଇଏ ଅଙ୍ଗେ ନିଭେଇଛି। ମାନେ ରଥଯାତ୍ରା ସମୟ ଥିଲା ମୁଁ ବାସ୍ ଅ ମାନେ ଟିଭିି ଆଗରେ ବସିଛି। ସେଇ ଟାଇମରେ ମୁଁ ଜଗନ୍ନାଥଙ୍କୁ ଅଛି। ଜଗନ୍ନାଥ ଆପଣଙ୍କୁ ଦେଖିବାକୁ ବହୁତ ମନ ହଉଛି।
ହଁ।
ଆପଣ ଆପଣଙ୍କ ପାଖକୁ ଡାକୁନାହାନ୍ତି କଣ ପାଇଁ? ତ ଜଷ୍ଟ ମୁଁ ଏତିକି କହିଛି ପାଞ୍ଚ ମିନିଟ୍ ଭିତରେ ଜଣେ ଆଣ୍ଟିକ କଲ୍ ଆସିଛି। ଆଣ୍ଡ ଆଣ୍ଟି କହୁଛନ୍ତି ପୁରୀ ଯିବ କି ତମେ।
ହୁଁ।
ନାଇ ମତେ ବହୁତ ଇଏ ଲାଗିଲା ମାନେ ଆଇ ମଷ୍ଟ ମାନେ ମୁଁ ବହୁତ ଶକ୍ ଥିଲି ଯେ କଣ ହେଇ ଗଲା ମାନେ ଭଗବାନ କଣ ଶୁଣୁଛନ୍ତି ମୋ କଥା କି ଏତେ ଶୀଘ୍ର ଦର୍ଶନ ଟା ବି ବହୁତ ବଢିଆ ହେଇଥିଲା ସେଇଢ଼େ।
କଥା ଦେଖିଲ। ଆଉ ଗୋଟେ କଥା ହେଲା ମନେ ରଖିଥିବ ଜଗନ୍ନାଥ ତମେ ଯୋଉ ଭାବରେ ଡାକିବ ତ ସେଇ ଭାବରେ ଆସିକି ମିଳିବେ। ମିତ୍ର ଭାବରେ ଡାକିବ ସେ ମିତ୍ର ଭାବରେ ଆସି ପହଞ୍ଚିବେ। ବାପାଙ୍କ ହିସାବରେ ଡ଼ାକିବ ବାପାଙ୍କ ହିସାବରେ ଆସି ପହଁଞ୍ଚିବେ। ଆଉ ସ୍ଵାମୀ ହିସାବରେ ହିସାବ ରେ ଡ଼ାକିବ ସ୍ୱାମୀ ହିସାବରେ ଆସିବେ। ଭାଇ ହିସାବରେ ଡାକିବ ଭାଇ ହିସାବରେ ପହଞ୍ଚିବ ଯେମିତିଆ ଭାବ ଡାକିବ ସେଇ ହିସାବରେ ଆସି ପହଁଚିବେ ସେତ ସେ ବହୁତ ନଟ ଖଟିଆ।
ଆଜ୍ଞା।
ହଉ ମୁଁ ରଖୁଛି ପରେ କଟ
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନ